ହ୍ୟାଲୋ।
କୁହନ୍ତୁ।
ହଁ କଣ କରୁଛନ୍ତି।
ଏଇଠି ବସିଛି ଝିଅକୁ ଏବେ ଟିୟୁସନ୍ ପଠେଇବି ଆଉ।
ଆଜ୍ଞା ଆଉ ଘରେ ସମସ୍ତେ ଭଲ।
ହଁ ହଁ ଭଲ ଅଛନ୍ତି ତମ ଖବର କଣ।
ହଁ ମୁଁ ବି ଘରେ ଅଛି ବର୍ଷା ଟିକେ ଉଠେଇଥିଲା ତ ଘରେ ଅଛି ଆଉ।
ବର୍ଷା ହଉଚି ତାହେଲେ ସିଆଡେ।
ହଁ ବହୁତ ଜୋରେ ଉଠେଇଥିଲା କିନ୍ତୁ ଏତେ ଜୋରେ ହେଲାନି ଝିପି ଝିପି କରିକି ଛାଡି ଦେଇଚି।
ହଁ ଏ ବର୍ଷ ଆମ ପଟେ ଟୋଟାଲି ବର୍ଷା ହେଲାନି।
ଓହ। ହଁ ଖରା ତ ଜୋର ହଉଥିଲା ପୁରା ପଇଁଚାଳିଶ ପଚାଶ ଡିଗ୍ରୀ ତାପମାତ୍ରା ରହୁଥିଲା। ଉଁ ବର୍ଷା ଦିନ ଆସିଲାଣି ଧୀରେ ଧୀରେ ହବ ସବୁ ଜାଗା ଆଡେ ଆଉ। ଆଉ ରଜ ଏଥର କେମିତି ପାଳନ କଲେ ଆପଣ।
ହଁ ସେମିତି ଖରା ଲାଗି ତ ରଜ ବେକାର ହେଇଗଲା। ତଥାପି ଯେମିତି ପାଳିବା କଥା ପାଳି ପିଠା କରାହେଇଥିଲା ଦୋଳି ଖେଳା ଦୋଳି ଛୁଆ ଖେଳିବା ପାଇଁ ସଜାସୁଜି ହେଇଥିଲା ଆଉ।
ହଁ ଆଉ ରଜ ତ ହେଲା ଆମ ଓଡିଶାର ହଁ ତିନି ଦିନି ପର୍ବ ଯେ ବହୁତ ବଡ ପର୍ବ ତାକୁ କୁହାଯାଏ।
ନାଇଁ ରଜ ଟିଏ କମି ଯାଉଥିଲା। ଏବେ ରଜ ହଉଚି ସବୁ ଗାଁ ମାନଙ୍କରେ ରଜ ପର୍ବ ରଜ ମହୋତ୍ସବ କରିକି ତାକୁ ପୁଣି ପୁନରାବୃତ୍ତି କରିକି ଭଲ କଲେଣି ରଜ ଟାକୁ।
ହଁ। ଆପଣଙ୍କ ପଟେ ବି ଭଲ ହଉଥିବ ଆଉ।
ହଁ। ରଜ ତ ସବୁଆଡେ ଭଲ। ସେ ଗଣ ପର୍ବ ଓଡିଶାର ଯେ ସବୁଆଡେ ରଜଟା ଭଲ।
ହଁ ସେଟା ତ ସେ ଠିକ କଥା। ଆଉ ପିଠା ପିଠା କଣ କେମିତି କଣ ଖାଇଥିଲେ? କଣ କଣ ପିଠା କରିଥିଲେ ଟିକେ କୁହନ୍ତୁ।
ରଜରେ ତ ଆମର ପ୍ରଧାନ ହେଲା ପୋଡ ପିଠା। ସେଟା ତ ସବୁ ଘରେ କରୁଚନ୍ତି ସେଇଟା କରାହେଇ ଥିଲା। ଆଉ କାକରା ପିଠା, ଆରିସା ପିଠା। ହଁ ଆମ ପଟେ ଯୋଉଟା ଚଳୁଚି ସେଇଟା କହୁଚି ହେଲା କି। ଚକୁଳି ପିଠା ଏଇଉଗୁଡାକ ଆଉ।
ଆମ ପଟେ ବି ସେଇ ସବୁ ପିଠା ଚକୁଳି ପିଠା, ଆରିସା ପିଠା, ପୋଡ ପିଠା। ଆଉ ଯୋଉ କାକରା ପିଠା ଯୋଉ ପୁର ଦିଆଯିବ ଯାଇଥିବ ନଡିଆ କୋରିକି। ହୁଁ ସେଇ ସବୁ ପିଠା ବି ଆମର ହଉଚି। ଆଉ ଆମ ପଟେ ରଜ ଟିକେ ଭଲସେ ପାଳନ କରାହଉଚି। ସେଇ ମହୋତ୍ସବ ଭଳି ଏକ ପ୍ରୋଗ୍ରାମ ବି ହଉଚି ଆମର। ଆଉ ଝିଅ ପୁଅଙ୍କ ପାଇଁ ପ୍ରତିଯୋଗିତା ବି ହଉଚି। ପୁଚି ଖେଳ, ତାସ ଖେଳ, କବାଡି ଖେଳ। ଆଉ ସମସ୍ତଙ୍କ ପାଇଁ ପୁରସ୍କାର ବି ଅଛି। ଆଉ ଓଡିଆ ଚଳଚିତ୍ରରେ ସିନେ କଳାକାର ବି ସେମାନେ ବି ଆସୁଚନ୍ତି। ପ୍ରତ୍ୟେକ ଦିନ ରଜରେ। ହଁଉଁ ସବୁ କଳାକାରଙ୍କୁ ଆସନ୍ତି ଆମର ହିରୋ ହିରୋଇନ ଆମର ଯେମିତି ସିଦ୍ଧାନ୍ତ ମହାପାତ୍ର ଆଉ ଅରିନ୍ଦମ ଦାସ ଏମିତି ଆସନ୍ତି ଆଉ। ସବ୍ୟସଚି ମିଶ୍ର। ସମସ୍ତେ ଆସନ୍ତି ଆଉ। ବହୁତ ଆଉ ବଡ ବଡ ଦୋଳି ବି ଆମର ପଡିଥାଏ। ଉଁ ବଡ ବଡ ଦୋଳି କହିଲେ ଯେମିତି ଆମର ଚକ୍ରି ଦୋଳି, ରାମ ଦୋଳି। ଆଉ ଛୋଟ ଛୁଆଙ୍କ ପାଇଁ ଯୋଉ ବେଲୁନ ଦୋଳି। ଆଉ ମି ଛୋ ତ ମୀନା ବଜାର ବି ପଡିଥାଏ ଝିଅ ଛୁଆଙ୍କର ସବୁ ଷ୍ଟେସନାରୀ ଜିନିଷ ସବୁ ବିକ୍ରି ହୁଏ। ଛୋଟ ଛୁଆଙ୍କ ପାଇଁ ଖେଳନା ଆଉ ପିଠା କେ କାକରା ପିଠା, ମଥୁରା କେକ ଯୋଉ ଯେ କୌଣସି ଖାଦ୍ୟ ଉପ ଆଁ କାରେ ବି ସବୁ ବିକ୍ରି ହୁଏ। ବହୁତ ଭଲରେ ଆମର ଟିକେ ଏଠି ପାଳନ କରାଯାଉଚି ଆଉ। ଆଉ ଆମେ ତ ଯେତେବେଳେ ହଁ ହଁ ନିହାତି ଛୋଟ ଛୁଆ। ଡ୍ରେସ୍ ନୂଆ ଡ୍ରେସ୍ କରିକି ସବୁ ତିନି ଦିନ ସାରା ପିନ୍ଧିକି ସବୁ ଯାଆନ୍ତି ଆଉ। ପାଳନ କରନ୍ତି। ଆମେ ଯେତେଳେ ଛୋଟ ଥିଲୁ ଏତେ ସବୁ ପ୍ରୋଗ୍ରାମ ଏମିତି ହଉନଥିଲା। ସେତେବେଳେ ଛୋଟ ଥିଲାବେଳେ କେବଳ ଖାଲି ମାମୁଁ ଘରୁ ଆଣିବେ ଡ୍ରେସ ଆଣିବେ। ଡ୍ରେସ ପିନ୍ଧା ପିନ୍ଧି କରିକି ସାଙ୍ଗ ମାନଙ୍କ ସାଙ୍ଗରେ ସକାଳୁ ଗାଧୁଆ ଗଧି କରି ଖାଇ ପଆ ଦେଇକି ପଳେଇବୁ ଯେ ଖରା ବେଳ ଟା ସାରା ବୁଲୁଥିବୁ ଗାଁ ଗାଁ ଦୋଳି ଖେଳୁଥିବୁ।
ହଁ ସେତେବେଳେ ଦୋଳି ଖେଳିବା ପାଇଁ ଗୋଟେ ଇଛ ଇ୍ଛା ହଉଥିଲା। ଏବେ ଦୋଳି ଖେଳିବାକୁ ବିଛ ହଉନି ଗରମ ଖରା ଲାଗେ ପଇଁଚାଳିଶ ଡିଗ୍ରୀରେ ଆଉ ଛୁଆ ଟିକେ ରାଜି ହଉନାହାନ୍ତି ବି।
ରାଜି ହଉନାହାନ୍ତି କିନ୍ତୁ ଆମେ ଯେତେବେଳେ ଥିଲୁ ସେତେବେଳେ ଖରା ତରା କିଛି ମାନୁ ନଥିଲୁ। ପଳଉଥିଲୁ ବୁଲିବା ପାଇଁ ସାଇକେଲ ଧରିକି। ପାଖ ଗାଁ ସବୁ ବୁଲି ବୁଲେଇକି। ଟେଲି ଖୁଲେଗି ଏ ସେ କୋ କୋଳି ପିଜୁଳି ପିଜୁଳି ସବୁ ଖଠିଆକୁହି କରିକି ଆସୁଥିଲୁ। ଏବେ ତ ଛୋଟ ଛୁଆ ମାନଙ୍କୁ ଛୋଟ ଛୁଆ ମାନେ ତ ଘରୁ ହିଁ ବାହାରିବା ପାଇଁ ରାଜି
ନାଇଁ ନାଇଁ ଏବେ ଯୋଉ ଏବେ ଯୋଉ କରିନାହାନ୍ତି କି ରଜ ମହୋତ୍ସବ କରୁଛନ୍ତି ଖାଲି ଦୋଳିଟାକୁ ଇମ୍ପୋର୍ଟାଣ୍ଟ ଦଉନାହାନ୍ତି ସେଥିରେ ରହିଛି ତିନିଟା ଜେଣ୍ଟସ ମାନଙ୍କର ରହିଛି ଗୋଟେ ତାସ ଖେଳଟାକୁ କରିଛନ୍ତି ଏଁ ମାନେ ସଜାସଜି କରିଛନ୍ତି ଯାଗା ସଜେଇଛନ୍ତି ଦୋଳି ଲଗେଇଛନ୍ତି। ତା ଭିତରେ ମାଇକ ବଜଉଛନ୍ତି ଆଉ ତାସ ଖେଳଟାକୁ ମାନେ ଟିକେ ଏଜେଡ ଲୋକମାନେ ବସିକି ତାସ ଖେଳୁଛନ୍ତି ମୁଁ ଦେଖିଛି ଏ ଆଉ ହଉ ଯେ ଗୋଟେ କରିଛନ୍ତି କବାଡି ଖେଳ କରିଛନ୍ତି ମାନେ ଯୋଉ ଟିକେ ପିଲାମାନଙ୍କ ପାଇଁ ହଉଛି କବାଡି ଖେଳ କରିଥିଲେ। ଆଉ ଗୋଟେ ତାସ ଖେଳ ରଖିଥିଲେ ସାଇଡରେ ଆଉ ଝିଅ ମାନଙ୍କର ପୁଚି ରଖିଥିଲେ ଆଉ ଗୋଟେ ଝୋଟ ଝୋଟି ମୁରୁଜ ଯୋଉ ପକାନ୍ତିନି ନା କଲର ଗୁଣ୍ଡରେ ମୁରୁଜ ପକେଇଥିଲେ ଏଥିରୁ ବି ଗୋଟେ ଝିଅ ଫାଷ୍ଟ ହେଇଥିଲା ଭଲ କରିଥିଲା ସିଏ ମାନେ ଗୋ ଗୋଟେ ଗଛ କରିଥିଲା ଗଛରେ ହଉଛି ଗ୍ରୀନ୍ କଲର ଭଲ ଦେଇଥିଲା ଗୋଟେ ଝିଅଟେ ସେଥିରେ ବ ଥିଲା ଦୋଳି ଖେଳୁଥିଲା ଆଉ ଦିଟା ଝିଅ ଦି ସାଇଡରୁ ଦୋଳି ବାହୁଥିଲେ। ମାନେ ଚିତ୍ରରେ ସେ ପୁରା ଏମିତି କରିଥିଲା ଦେଖେଇଥିଲା ବଢିଆ ଦେଖେଇଥିଲା ପୁରା ପୁରା ସେ ଝିଅ ଟା ଫାଷ୍ଟ ହେଲା। ତାଙ୍କୁ ସମ୍ମାନ ପତ୍ର ଦେଲେ ତାକୁ ଆହୁରି କଣ କଣ ସବୁ ପ୍ରାଇଜ ଦେଇଛନ୍ତି ମୁଁ ଦେଖିଛି।
ହଁ ଆମର ବି ସେଇଭଳିଆ ଗୋଟେ ଝିଅ ଛୁଆଙ୍କ ପାଇଁ ପୁଚି ଖେଳ ହୁଏ। ପୁଅ ପିଲାଙ୍କ ପାଇଁ କବାଡି ଖେଳ ହୁଏ ଆଉ ସେଇ ଯୋଉ କହିଲେ ଯୋଉ ଝୋଟି ରଙ୍ଗୋଲି ସେ ପ୍ରତିଯୋଗିତା ମଧ୍ୟ ହୁଏ। ଆଉ ସବୁ ଯୋଉ ସିନେ କଳାକାର ମାନେ ଆସନ୍ତି। ସେମାନଙ୍କ ହାତରୁ ପୁରସ୍କାର ପ୍ରଦାନ କରାଯାଏ ଆଉ
ହଁ। ନାଇଁ ସେମିତି ହେଲେ ପୁଣି ରଜଟା ଯୋଉ ଡାଉନ ହେଇଯାଉଥିଲା ଟିକେ ଖରା ଗରମ ଲାଗି ପୁଣି ଟିକେ ଇଏ ହେଇଯାଉଥିଲା ଆମ ବେଳେ ତ ରଜ କଣ ଆମେ ଏତେ ଜାଣୁନଥିଲୁ? କିନ୍ତୁ ଏମିତି ଯୋଉ ପ୍ରତିଯୋଗିତା ହେଲା ଗୋଟେ ମହୋତ୍ସବ ଇଏ କଲେ ଭଲ ଫୁଣି ରଜଟା ହବ।
ହଁ ସେଇଟା ଠିକ କଥା। ଆଉ ଆମ ବେଳେ ଏତେ ଆଡଭାନ୍ସ ନଥିଲା ଆଉ
ହୁଁ ଖାଲି ମାନେ ଏ ଯୋଉ ଜେନେରାଲ ଲୋକ ମାନେ ନୁହୁଁ ଜେନେରାଲ ଲୋକମାନେେ ନୁହେଁ ଆଦିବାସୀ ମାନେ ବି ରଜଟାକୁ ଭଲ ପାଳିଲେଣି ମୁଁ ଦେଖି ଚି ମାନେ ସେ ଯୋଉ ଆଦିବାସୀ ଲୋକ ଗୋଟେ ଦୋଳି କରିକି ଗୋଟେ ବଡ ଖୁଣ୍ଟ ଲଗେଇକି ସେ ତା ଉପରେ ଛୁଆମାନେ ବସିବେ ଚାରିପଟକୁ ଆଉ କେତେ ଜଣ ବୁଲଉଥିବେ ରଙ୍ଗୀନ କାଗଜରେ ପୁରା ସଜେଇ ଥିଲେ ସେମାନେ ଆଉ କଣ ବେଶି ଟଙ୍କା ଖର୍ଚ୍ଚ କରିପାରିବେ କି ସେମାନେ ରଙ୍ଗୀନ କାଗଜରେ ଆଉ ଆମ୍ବ ତୋରଣରେ ଭଲ ସଜେଇଥିଲେ।
ଆମେ ତ ନର୍ମାଲି ତିନି ଦିନ ପାଳୁଛନ୍ତି ଆଦିବାସୀମାନେ ତ ଆଜି ପର୍ଯ୍ୟନ୍ତ ପାଳୁଛନ୍ତି। ଆମ ପାଖ ଗାଁରେ ଏବେ ମୁଁ ଦେଖୁଛି ହଁ ବା ହୁଁ। ଆମେ ତିନି ଦିନି ପାଳିବା ତିନି ଦିନି ପରେ ପୁଣି ରଜ ବାଟେଇବା ପାଇଁ ଯୋଉ ହଁ ଅଛି ଆମର ନିୟମ ଅଛି। ଉଁ ପୁଅ ଦି ଜଣଙ୍କୁ ଝିଅ ପିଲା ଇଏ କରିକି ବାହାଘର କରିକି ହେଲା ରଜ ବାଟାନ୍ତି।
ସେଇଟା କଣ କେମିତି କହିଲେ ସେଇଟା ତ କାଇଁ ମୁଁ ଜାଣିନି? ଆମ ପଟେ ଏ
ପୁଅ ଦି ଜଣଙ୍କୁ ଝିଅ ପିଲା ବେଶ କରିବେ ବେଶ କରିକି ତାଙ୍କ ଦି ଜଣଙ୍କ ଭିତରେ ବାହାଘର କରିବେ ବାହାଘର କରିକି ଆମର ଯେମିତି ଇଁ ଭସାଣି ଫସାଣି କରନ୍ତିନି ଠାକୁରଙ୍କୁ ବିସର୍ଜନ କରିବା ପାଇଁ।
ହଁ।
ସେଇଭଳି ଭା ପରେ ଗୀତ ବାଜିବ ବଜେଇକି ନାଚ ଗୀତ କରିକି ସେମାନଙ୍କୁ ନେବେ। ନେଇକି ପୁଣି ପୂଜା ଅର୍ଚ୍ଚନା କରିବେ ସେ ଯୋଉ ଦୋ ଦୋଳି ପାଖରେ।
ହୁଁ ହୁଁ।
ଯୋଉ ପୋଖରୀ ହୁଡାରେ ହଉ କିି ଯୋଉଠି ବି ଦୋଳି ପଡିଥାଉ ସେଠି ପୂଜା ଅର୍ଚ୍ଚନା କରିକି ରଜକୁ ବିଦାୟ ଦେବେ ଆଉ ସେଦିନ ଟିକେ ଦୁଃଖ ଲାଗେ। କିନ୍ତୁ ବହୁତ ଆନନ୍ଦର ସହିତ ପାଳନ କରନ୍ତି ଆଉ।
ଏମତି ବି ଅଛି ମୁଁ ଆଜି ଫାଷ୍ଟ ଶୁଣିଲି ଆମ ପଟେ ଏମିତି ନାହିଁ।
ଆମପଟେ ଏମିତି ହଉଛି ଆଉ ଆମପଟେ କଣ ପାକ ଅଁ କିଛି ଗାଁ ଦାରି ମୁଁ ମୁଦେଖିଚି। ଏମତି କୁହନି ମୋ ମାମୁଁ ଘର ଗାଁ ଏମିତି। ଦି ଚାରି ଦି ତିନି ଗାଁ ମୁଁ ଦେଖିଚି ଏମିତି ହୁଏ ଆଉ।
ହୁଁ ହୁଁ।
ଆଉ ଆପଣ କଣ କଣ ଦୋଳି ଖେଳିଥିଲେ ନା ଖେଳି ନଥିଲେ ଏଥର?
ହଁ ଦୋଳି ନାଇଁ ଟିକେ ଦେହ ଖରାପ ଥିଲା ତ ଛୁଆ ମାନଙ୍କୁ ତ ତା ଛୁଆଙ୍କ କଥା ବୁଝା ହଉଚି ଏଇନା ଆମକୁ କିଏ ଆଉ କହୁଚି। ଦେହ ଟିକେ ଭଲ ନାଇଁ ଝିଅ ହଉଚି ତାକୁ ଦୋଳି ଖେଳେଇଥିଲି ଆଉ ତା ପାଇଁ ଡ୍ରେସ ଏଇଟି ହେଲା। ଦୋଳି ସଜାରଆ ହେଲା ସଜେଇ ଦେଇଥିଲେ ପୁରା ଦୋଳି ଭଲ ଭାବରେ ସବୁ ପିଠାପଣା ହେଇଥିଲା ଅଳତା ଫଳତା ଲଗେଇକି ସିଏ ତାର ଦୋଳି ଖେଳିଚି।
ଆଉ ଗାଁରେ ବି ରଜ ଦୋଳି ପଡିଥିବ ବଡ ବଡ ଦୋଳି।
ହଁ ହଁ ଗାଁରେ ସେଇ ଯଉ ରଜ ମହୋତ୍ସବ କହୁନଥିଲି କି ଝୋଟି ମୁରୁଜ ସବୁ କରି ଥିଲେ ସେଇଟା ଆମ ଗାଁ ରେ ହେଇଥିଲା ଭଲ ହେଇଥିଲା ଏ ବର୍ଷ।
ହଁ ପୁଣି ଆସିବ ଆଉ ଗୋଟେ ବର୍ଷ ପରେ ଆଉ। ଏବେ ତ ପଳେଇଲା ରଜ କିଛି ସମସ୍ତେ ଅନେଇଥାନ୍ତି ରଜ କେମିତି ଆସିବ। ଗୋଟେ ମାସ ପୂର୍ବରୁ ସମସ୍ତଙ୍କୁ ଖୁସିରେ ଏ ରଖିଥାଏ ରଜ।
ରଜ କେବଳ ବର୍ଷା ଉପରେ ନିର୍ଭର କରୁଛି ବର୍ଷା ଟା ଟିକେ ହେଲେ ରଜ ଟା ଭଲ ଲାଗେ। ତାପରେ ଏବ ବର୍ଷ ହଉଛି ଆମ ପଟେ କିନ୍ତୁ ଟୋଟାଲି ବର୍ଷା ନାହିଁ ନା। ଆମ ପଟେ ବର୍ଷା ନାହିଁ ବୋଲି। ମାନେ ରଜ ଟା ଭଲ ଲାଗିଲାନି ତଥାପି ପାଳିଛେ ଆମର ଗଣପର୍ବ ଆମେ ପାଳିବା। କିନ୍ତୁ ହଉଚିଏଇ ଲାଷ୍ଟ ବସୁମ ତି ଗାଧୁଆ ଦିନ ଟିକେ ବର୍ଷା ଟା ଭଲ ହେଲା ସେଇଟା ମାନେ ଭଲ ଆମର ସମସ୍ତଙ୍କ ପାଇଁ ଭଲ ବସୁମତୀ ତି ଗାଧୋଇବା ଦିନ ଯଦି ବର୍ଷା ଟା ହୁଏ ସେଇଟା ବହୁତ ଭଲ।
ଆଉ ରଜରେ ତ ଗୋଟେ ନିୟମ ହେଲା ମାମୁଁ ଘରୁ ନୂଆ ବସ୍ତ୍ର ପିଠା ପଣା ସବୁ ଆସିବ। ସମସ୍ତେ ଅନେଇଥିବେ ମାମୁଁ ମାଇଁକି ଅଜାଆଈ ଯିଏ କି ଧରିକି ଆସିବେ ଆଉ। ଏମିତି ହୁଏନା ତମ ପଟେ ହୁଏନି?
କଁ କହିଲେ?
ମୁଁ କହିଲି ରଜରେ ସମସ୍ତ ମାମୁଙ୍କ ମାମୁଁଙ୍କ ଘରୁ ଆସେ। ପିଠା ଆସେ ନୂଆ ଡ୍ରେସ୍ ଆସେ ମାମୁଁ ମାଇଁ ବି ଆସ
ହଁ -ହଁ ଆସନ୍ତି ଆମର ବି ଆସିଥିଲେ।
ହଁ ମୁଁ ଯେତେବେଳେ ଛୋଟ ଥିଲି ସେମିତି ମୁଁ ଅନେଇଥିବି ମୋ ମାମୁଁଙ୍କୁ କେମିତି ଡ୍ରେସ୍ ଧରିକି ଆସିବେ କି ସାଙ୍ଗରେ ନେଇକି ଯିବେ ଡ୍ରେସ୍ କିଣେଇବେ ମୋର ରଜରେ ତିନି ହଳ ଡ୍ରେସ୍ ହୁଏ ତିନି ଦିନ ପାଇଁ ମୁଁ ତିନି ହଳ ଡ୍ରେସ୍ ପିନ୍ଧିକି ରଜ ପାଳି ଦିଏ। ଛୋଟ ବଳ କଥା କହୁଚି ମୁଁ।
ଅ- ହଁ -ହଁ।
ସବୁ ବଡ ହେଲୁଣି ଆଉ କଣ ଡ୍ରେସ୍
ଏବେ ଛୁଆଙ୍କର ତ କଲେ ଖୁସି ଆଉ ଛୁଆମାନେ ଏବେ ତିନି ଦିନି ପିନ୍ଧିଲେ ସେଇଟା ଖୁସି ଆଉ। ଆଉ ଖରା କମିଲାଣି ନା ଖରା ସେମିତି ହଉଚି?
ନାଇଁ ଖରା ବି ହଉଚି ଆଉ ଗୁଳୁଗୁଳି ହଉଚି ବି ଟିକେ
ପ୍ରବଳ ଗୁଳୁଗୁଳି ଗରମ୍ ହଉଚି ଯେ ଏ ବର୍ଷା ନହେବାକୁ ଯୋଉ ବାଦଲ ଇଏ ହେଇଯାଉଚି ବେଶୀ ଗରମ୍ ଟା ଜଣା ପଡୁଚି।
ଗରମ୍ ଲାଗୁଚି ଏମିତି ରହିବ ରଥଯାତ୍ରା ପର୍ଯ୍ୟନ୍ତ ରହିବ ବୋଧେ ଆଉ।
ହଁ।
ତାପରେ ଯାହା ହବ ଆଉ।
ହଁ ଆଉ ରଥଯାତ୍ରା କଣ କେମିତି ଏବର୍ଷ ପାଳିବେ?
ହଁ ରଥଯାତ୍ରା ବି ସେଇଭଳିଆ ଆମ ଗାଁ ରେ ଭଲ ହୁଏ। ହଉ ସାଙ୍ଗ ମର୍ ଟିକେ ଗୋଟେ କଲ୍ ଆସିଲାଣି ମୁଁ ଆପଣଙ୍କୁ ପଛରେ ଫୋନ୍ କରିବି ଆଉ।
ହଁ ହଁ ଠିକ୍ ଅଛି ଠିକ୍ ଅଛି।
ହଉ।